ହାଲୋ ଶୁବୁଚି?
ହାଲୋ!
ହ୍ଯାଲୋ, ମୁଁ କହିଲିି ଶୁଭୁଚି
ହୁଁ। ଶୁଭିଲା।
ହଁ ହଁ! ଶୁଭିଲା କୁହ। କ'ଣ କରୁଚ?
ଏଇ ପ
ଛ
ଥିଲା ହଁ। ତାପରେ ଆଉ ଜଣେ କଲ କରିଥିଲେ!
ହଁ।
ତମେ
ହଁ ମୁଁ ଆଜି ଟିକେ ବ୍ୟସ୍ତ ମମି ପାଖରେ ଟିକେ ହେଲ୍ପ କରଥିଲ ମମି ପାଖେ ଟିକେ ହେଲ୍ପ କରିଥିଲି, ରୋଷେଇରେ ଆଉ। ହ ବାବା କଣ କହିଲେ ସନ୍ଧ୍ୟାବେଳେ ଚିକେନ ଆଣିବେ ବୋଲିକି, ଚିକେନ ଆଣିକି ଆସିଲେ ଆଉ।
ହଁ।
ଏ ପୁଣି ଚିକେନ ହେଲା ଭେଜ ରେ ବି ସମସ୍ତେ ପୁଣି ଅଛନ୍ତି ଖାଇବେ ବୋଲିକି ତିନି ଚାରି ଜଣ ଭେଜ ରେ ପୁଣି କଣ ବନାହବ ସେଥିପାଇଁ ଟିକେଲ୍ପ ମୁମ ବନଉଛି ଏବେ ମୁଁ ଆସିଲି ଘରକୁ ଆ ଆଉ ଫ୍ରି ହେଇକି ଟିକେ ଆସିଲି ଘରୁ ଆଉ। ରୁମ୍ ଭିତରକୁ ଆସିଲି ମମି ଅଛି ରୋଷେଇ ଘରେ ଆଉ।
ହୁଁ। ମୁଁ ବି ବେଳେ ବେଳେ କରେ କଟାକଟଚରେ ହେଲ୍ପ ହଁ। ଖାଇବା ପିଇବା ସରିନି ହବ ଆଉ। କୋଉ କରୁଥିଲେ, ଏବେ ରୁଟି କରୁଛନ୍ତି ଆଉ ଯୋଉ
ହ
ସଲାଦ ଓକାରାର ନା ପୁଟ ତକାରାର କଣଟେ ସେଇଟା ହେଇଛି।
ଆଉ ଖାଇବା ପିଇବା କେତେବେଳକୁ ହୁଏ।
ଆ ଦଶଟା ଆ
ହଁ ଆମର ବି ସେଇ
ଆଗରୁ ଶୀଘ୍ର ହେଇଯ ଯେ ଯେତେବେଳେ ଥିଲେ, ମାନେ ଛଅଟା ସାତଟା ସିଏ ଆସନ୍ତି ହାଟରୁ ଛଅଟା କି ସାତଟାରେ ଆମେ ଖାଉ ତାଙ୍କ ସହିତ ସବୁବେଳେ ଖାଉ ମୁଁ ତ ଖାଇବା ବେଶ ସବଳେ କଙ୍କ ସହିତଛ। ସାତଟା ସତା ଆବା ପାଇଁ ଖାଇଦଉ ହେଲେ ଜେଝେ ଗଲା ଆଉ ଆମେ ସବୁ ହଷ୍ଟେଲରେ ରହିଲୁ ବାପା ଆସିଲେ ବୋଉ ହ ଥାଏ ଦଶଟା ହେଇଯାଏ। ଆଉ ମୁଁ ବି ଏକେ ଆବେ ଅଛି, ତ ଖାଉଛି ସେ ତାଙ୍କ ସହିତ ନଷ୍ଟା ଆଉ।
ହଁ। ହଁ ଏବେ ତ କେହି ନାହାନ୍ତି ଘରେ ଯେତିକି ତମମାନେ ଏକା ତିନି ଜଣ ଆଉ କଣ ଆଉ।
ହଁ।
ସମସ୍ତେ କାଠି ଖାଇଦେଲେ ସରିଲା ଆଉ।
ହୁଁ।
ହଁ ଆମର ବି ସେମିତି, ମୁଁ ମୁଁ ବି ଆଗରୁ ଜେଜେଙ୍କ ପାଖରେ ଥାଏ, ସବୁବେଳେ ଜଜେ ମ ସାଙ୍ଗରେ କୁହନ୍ତୁ! ତ ମୁଁ ଛୋଟ ହେଥିଲିିକ୍ରେ ହେଲା ମ ହ ସେବେ କିଛି ଚାଲିଗଲା।
ଅଭ୍ୟାସ ସବୁବେଳେ ଜଜ ସହିତ ଖାଇବା ମାନେ ସେ ଖରାବେଳେ ଖାଇକି ଯିବେ, ମୁଁ ବି ତାଙ୍କ ସହିତ ଖାଇବି ରାତିରେଥରେ ଡେଲି ଛଡ ରାତି ଦିନ ଆଉ ସବୁବେଳୋନେ ଜେଜେ ଆଉ ଜେଜେମା ସବୁବେଳେ ପଇସା ଟା ଦିଅନ୍ତୁ, ସେଇଟା ଅଲଗା
ହଁ ହଁ ହଁ ହଁ ସେଇଟା ତ ଠିକ। ହୁଁ ଆମେ ବି ଜେଜେଙ୍କ ପାଖରେ ଆଗରୁୁ ଛୋଟ ଥିଲୁ ଯେତେବେଳେ ଜେଜେଙ୍କ ପାଖରେ ସେ ସ୍କୁଲ ରୁ ଚା ରଟା ବେଳେ ଆସିବୁ ତ ଜେଜେଙ୍କ ପାଖକୁ ଜେଜେ ଦିଅ ପଇସା।
ହଁ ମାନେ ଆମର ସ୍କୁଲ ଗଲାବେଳେ ଯାହାବି ହେଲେ ଜେଜେ ଦୋକାନରେ ଥିବେ ଆମେ ସେଇବାଟେ ଯିବୁ। ସେ ଆମେ ଦେବେ ସ୍କୁଲ୍ ଭାଈ ଭଉଣୀ। ଆଉ ରାତିରେ ଆସିଥିଲେ ଘରକୁ ଯେତେବେଳେ କଲେଜ
ହଁ।
ସେ ବହୁତ ଚା ପିଅନ୍ତି ଚା ଆଉ ସିଗରେଟ୍।
ହଁ। ହଁ ଆମ ଜେଜେଙ୍କର ବି ସେଇଆ ଶେମ୍ ଅଭ୍ୟାସ।
ସେ ତ ମତେ ଡାକିବେ ସବୁବେଳେ ଯାଇ ବସିଥିବେ ଆମର ସେଠି ଘର ବାହାରେ ଗୋ ଟେ ମାନେ ଛକ ରାସ୍ତା ଉପରକୁ ଆମ ଘରୁ ପଖକୁ ବାହାରିଲେ ସେ ଠି ଯାଇକି ବସିଥିବେ ଚାରିଟା ବେଳିଆ ଡାକିବେ ତାପରେ ହୁଁ ନା କୁ ଡାକିବେ ହୁତୁନୁ ହୁତୁନୁ। ଗୋଟେ ଅଲଗା ନାଁ ଗୋଟେ କିଏ ଡାକିବେ ସେଠିକି ମୁଁ କହିବି ଏଇଠି କହୁନ ନା ନାଇଁ ତୁ ଏଇଠିକି ଆସିଲେ ମୁଁ ଯାଇ କହିବି ତାପରେ କହିବି ଦେଖିଲାବେଳକୁ କିଛି କଥା ନଥିବ କହିବେ ଶିଗାରେଟ ଆାଣିବା ପାଇଁ କି ଯୋଉ ଯାଇକି ଆଣିକି ଆ ଆଉ ସେଇ କଥା ମୁଁ ଜାଣିଛି ଆଉ କାଇଁ ମତେ ସେଇଥି ପାଇଁ ଡାକିକି କହୁଛି ମମି କାଳେ ଶୁଣିିଦବ ବୋଲିକି ଜୋର କହିଲେ ଦୂରୁରୁ ସେଥିପାଇଁ କହିବେ ତୁ ଏଇଠିଆ ମୁଁ ଯାଇଁକି କହିବି।
ହୁଁ ହୁଁ।
ମମି ତ ଯେତେ ପାର୍ଟି କରିବ ଶୁଣିବେ ହଁ। ହ ମୋ ଉପର ଦିଦିକି ଗୁଡୁନୁ ମତେ ହୁତୁନୁ।
ହୁଁ। ନା ସବୁ ଯ କୁଆଡେ଼ ଗୋଟେ ଦେଇଦିଅନ୍ତି ମୋ ଜେଜେମା ଡାକିବେ ଅଖି ମଖି ମୋ ଜେଜେ ଡାକନ୍ତି କଣ୍ଡେଇ ମାଣିକ।
ହଁ ଏମତି ତାଙ୍କ ଇଏ ଅଲଗା ପ୍ରକାର ଅଛି ହଁ। କିଛି ଅଛନ୍ତି ପିଲା ବି ଜେଜେ ଜେଜେମାଙ୍କ ସାଙ୍ଗରେ ଏତେ ତାଙ୍କର ଭଲ ପଡୁନଥିବ କିନ୍ତୁ ଆମ ଘର ଜେଜେ ଜେଜେମାଙ୍କ ସାଙ୍ଗରେ ଆମର ଭଲ। ଆଉ ଜଣେ ଜଣ ଥାଆନ୍ତି ହଁ ହଁ। ସେଇଟା ଠିକ୍ କହିଲ ଛୋଟବେଳ ଯିଏ ଯେମିତି ରହିବ ତାହା ସହିତ ସେମିତି ତାଙ୍କୁ ଭଲ ପାଇବା ଯୋଉଏମତି ମିଳିବ ସେମିତି ଛୁଆ ଇଏ ହେଇଯିବେ।
ହୁଁ।
ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ବୋଉ ହେଇ କଥା ହଉଛି ରୁଟି ବୋଧେ କରୁଥିଲା ଏଇନା ବସେଇଛି। ମୋ ଭାଇ କଲ କଲା ସିଏ ହଷ୍ଟେଲ ରେ ରୁହେ ତାକୁ କେତେବେଳେ କେମିତି ମାନେ ଫୋନ ଟା ଦିଅ ନ୍ତି ସିଏ ଏବେ କଲ୍ କରୁଛି ସାଢ଼େ ନଅ ଭାଇ ଯିବ ବୋଧେ ତାକୁ ଖାଇବା ପିଇବା ଆଗ ସରିିଲାଣି ତାକୁ ଫୋନ୍ କରିଛି ସେ କଥା ହଉଛି ଆଉ।
ହଁ ହଷ୍ଟେଲ ମାନେ ନିଜ ଫୋନ ନା ମାନେ ହସ୍ ଷ୍ଟେଲ ର ଯଉ ଫୋନ୍ ଟା। ହଁ। ପଢ଼ା ପଢ଼ିରେ ପୁରା ମାନେ କଣ ହଷ୍ଟେଲରେ ପୁରା ଜଗୁଥିବେ ସେଇ ଟାଇପ ର ମାନେ ଷ୍ଟ୍ରିଟ୍
ହଁ ଟୋଟାଲି। ସେଇଥିପାଇଁ ତାକୁ ଛଡ଼ା ହେଇଯାଇଛି ସିଏ ନହେଲେ ଏଠି ଥିଲେ ସିଏ କୁଆଡେ଼ କୁଆଡେ଼ ବୁଲି ଆସିବ ଖାଲି।
ହୁଁ
ସିଏ ଘରେ ଥିଲେ ଭଲ ମାନେ ହଁ ମାନେ ଦୁଷ୍ଟ ଏକ ରେ ଭଲ ଚୁପଚାପ୍। ଘରେ ତ କୁଆଡେ ଛାଡନ୍ତି ନେଉ ବି ସେ ବୁଲେ ଖାଲି ଆଉ। ତାର ଯା ବି ହେନେ ବୁଲିବ ଖାଇବ ସାଇକେଲଟା ଧରିକି ପଳେଇବ ବୁଲିବ ଖାଇବ।
ହଁ ମୋ ଦାଦାଙ୍କ ପୁଅ ଭାଇ ବି ସେଇଆ ସେ ସେଇଆ ସେ ଖାଲି ବୁଲିବ ଖାଇଆ ତାର ଗୋଟେ ଦିଟା ଦିନ ଥାଉ ନଲେ ଭିତର କାନେ
ହଁ।
ପଡୁନି ବୋଲି ଏଥରକ ଟେନଥ୍ କ୍ଲାସ ହେଲା ପଢୁନେଇ ବୋଲି ଦାଦା ଖୁଡି ସବୁବେଳେ ତା କୁ ଗାଳି
ହଁ ହଁ ସେଇଆ ଆଉ ଏବେ ଟୋଟାଲି ନଅନ କେ ପାଟି ନ କଲେ ପଢିବନି ଇଏ ସେଇଆ ଟୋଟାଲି ନକଲେ ପୁରା
ତାକୁ ସବୁ ଦିନ ଗାଳି ଶୁଣିବ ତା ଦିଦି ତାକୁ କହିବ ତୁ ତ ଟେନଥରେ ଫେଲ ହୋବୁ ଆଉ ତୁ ଆଉ ପାସ୍ କରିପାରିବୁନେଇ ତୁ ଫେଲ ହୋବୁ। ଦାଦା ଖୁଡି ସବୁବେଳେ ତାକୁ ଗାଳି ଖାଲି ସେ ଶୁଣିବ।
ଆଉ ମୋ ଭାଇ ତ ମତେ କହିବ ତୁ ଫେଲ ହୋବୁ ଭାଇ ମୁଁ ପଢେନା। ପ୍ଲସ ଟୁରେ
ହୁଁ।
ସିଏ ଭଲ
ମୁଁ ଟେନ୍ଥ୍ ଯାଏ ପଢୁନଥିଲି ଟେନ୍ଥ୍ ପରେ ଟେନ୍ଥ୍ ପରେ ଯାଇକି ଟିକେ ପ୍ଲସ ଟୁ ପାଇଁକି ସିିରିଏସ୍ ହେଇକି ପଢିଲି ଟିକେ ଟେଥ ଯାଏଁକି କିନ୍ତୁ ମୋର ପାଠ ସେମତି ମୁଁ ପଢେନେଇ ମତେ ଇଣ୍ଟରେଷ୍ଟ ଦିଏନି ପାଠରେ। ଟେନ୍ଥ ପରେ ଟିକେ ପ୍ଲସ ଟୁ ପାଇଁ କିି ଲି ହଁ ମୁଁ କଇଲି ନାଇ ନ ପଢିଲେ ପୁଣି ଗୋଟେ ଡର ରହିଲା ମୋର କଲେଜ ଯିବି ଯା କଲେଜରେ ଯଦି ଫେଲ ହେଇଯିବି। ସେଇଲାଗି ମୁଁ ହେ ହେ ତାପରେ ଡେଲି ରେ ରେଗୁଲାର ପୁରା କୋଚିଂ କି କଲେଜ ଯାଇକି ମୁଁ ପଢିଲି ପୁରା।
ଆମର ତ କରୋନା ବ୍ୟାଚ ଥିଲା ଦଶମରେ ବୋହୁତ ଭଲସେ ପଢିକି ବି ଲାଷ୍ଟକୁ କରୋନା ହେ ହେଇଗଲା କରୋନା ବ୍ୟାଚ।
ହଁ ତମେ ଏଗଜାମ୍ ଦେଇନ ଟେନ୍ଥ୍?
ନା।
ହଁ ସେଇଆ ଆମ ସେଇ ଦାଦାଙ୍କ ପୁଅ ଅମ୍ ଝିଅ ସେଇ ବି ସେଇ ତମର ବ୍ୟାଚର ସେ ବି ଦେଇନଥିଲା।
ଉଁହୁଁ। ତମର ବୋଧେ ଦୁଇହଜାର ପଚିଶ ମାନେ ଏଇ ସରିଲା?
ପ୍ଲାସ୍ ଥ୍ରୀ।
ହଁ।
ହଁ ଦୁଇ ହଜାର ପଚିଶରେ ତମ ଏଇ ବର୍ଷ ଆଉ ତାର ଗୋଟେ ବ୍ୟାଚ ତଳେ ପଢୁଚ ଆଉ। ମୋର ତ ଏମିତିରେ ଗୋଟେ ବର୍ଷ ଗ୍ୟାପ ହେଇଗଲାଣି ଆଉ ଆର ଏଇ ବର୍ଷ ଭାବୁଛଚି ପିଜି କରିବି ବୋଲିିକି ଆଉ।
ହଁ। ଏବେ ତ ପ୍ରାୟେ କରୁନାହାନ୍ତି ବ୍ୟା ମୁଁ ବି ସେଇ ଆର ବର୍ଷ କରିବି ଆଗେ ଦେଖି
ହଁ। କୋଶ୍ଚିନ୍ ତ ପକୋଉଚନ୍ତି ଯେ ମାନେ ଏଇ ଇଏରେ ବି ମାନେ ପିଜି ଏଣ୍ଟ୍ରାନ୍ସ ଗୋଟେ ବି ସେଥି ରେ ବି ମାଇନସ୍ ମାର
ବୋହୁତ ହାଇ ଲେବୁଲ ହଁ।
ଆଉ ମାନେ ଖାଲି ଗୋଟେ କୋର୍ସରେ ଯେମତି ସେମତିରେ ତ ଚାକିରରି ପାଇଁ ତ ସବୁଥିରେ ମାଇସ୍ ମକିଙ୍କି ଏମିତିରେ ଗୋଟେ କୋସ ପଢିବ ବୋଲିକି ବି ତା ଦେହ ବି ମାଇନାସ୍ ମାରକିଙ୍ଗି ଆଉ କେତେ ଇଏ କରିବ
ମୋର ମାନେ କାଲି ଦେଖୁଥିଲୁ ସିପିର ରେଜଲ୍ଟ ବାହାରିଲା କେତେ ଗୋଟେ ଅଛି ମାନେ ମୋର ମାଇନସ ଫାଇପ ମୁଁ ଚାଟ୍ ଜି ପି ଟି ଦେଖିଲି ମାଇନସ ଫାଇପ ହେଇଯାଇଥିଲା। ଏବେ କେତେ ଗୋଟେ ରଙ୍କ ଦେଖଉଚି ତିନିଶହ ପନ୍ଦର ଏସ୍ ସ ବି ସି ରେ ଆଉ ଏ ଟ୍ରସମାର୍କ ଦେଖୋଉଚି ପନ୍ଦର।
ମୋର ତ ସତର ଆଉ କଣ ସେ ମାର୍କରେ କଣ ସେ ମାର୍କେଟରେ କଣ ହବ ମୁଁ ବି ବୁଝି ପାରୁନି।
ସେଇଆ। ମାର୍କ ରେ କିଛି ନାହିଁ ନିଜେ କଲେ ଯା ହବ। ପନ୍ଦର ଦେଖ ଉଛି ତାର ଅଛି ଆଉ କିଛି ୟଜ ହବନି ତାର
ହଁ। ଏ ସି ବି ସି ର ତମର କାଷ୍ଟ ସାଟିଫିକେଟ୍ ବାହାର କରିଥିଲ ନା କେମତି ପକେଇଲ?
ହଁ ଏ ସି ବି ସି ରେ ବାହାର କରିଥିଲି।
ହଁ।
ଓ ବି ସି ଏ ସି ବି ସି ରେ ବି ବାହାର କରିଦେଇଥିଲି।
ହଁ ମୋର ତ ବାହାର କରିନଥିଲି ଏ ସି ବି ସି ମୋର ସେ ଜେନେରାଲ ହିଁ ପିଇଲା।
ହୁଁ।
ବାହାର କରି ଦେଇଥିଲି ଏଇ ଓଡିଶାରେ କଣ ପକେଇବା ପାଇଁ। ଥର ପକେଇଥିଲି କୋଉଟା ଗୋଟେ ଓଡିଶାର ଏଇ ଯୋଉ ଫରେଷ୍ଟ ଗାର୍ଡ ନୁହେଁ ଆଉ ଗୋଟେ କଣ ସେଟା ପକେଇଥିଲି ସେଟା ବାହାର କରିଥିଲି।
ହଁ ମୋର ରେସିଡେଣ୍ଟ ଖାଲି ବାହାର କରିଥିଲି। ମୁଁ ଖାଲି ରେସିଡେଣ୍ଟ ଟା ବାହାର କରିଥିଲି ଆଉ ଏଇଟା ବାହାର କରିନଥିଲି।
ରୁହ ମୁଁ କରୁଚି କାଟିକି।
ହଁ ହଁ କର।